ଭଲ ଅଛି ତମେ କେମିତି ଅଛ? ତମେ ଆଉ କ୍ରିକେଟ ଖେଳିବାକୁ ଆସୁନ ବୋଧେ? କାଇଁ ମୁଁ ଆସି ବସିଛି ତ ପିଲା ସବୁ କିଏ ଆସୁନାହାନ୍ତି ଆଉ କହିଁକି ଫାଙ୍କା ପଡୁଛି ହ ଫିଲ୍ଡ ଆମର।
ଓହୋ ସେ ମଙ୍ଗଳାରେ ଆକ୍ଚୁଆଲି ସେ ପିଲାଗୁଡ଼ା କ ଆକ୍ଚୁଲି ଭଲ ନୁହନ୍ତି। କୋଉଠୁ କେ ଜାଣି କୋଉଠୁ କେ କେଜାଣି ସେମାନେ ଆସୁଛନ୍ତି ତାଙ୍କ କଥାବାର୍ତ୍ତା ବିହେଭିୟର ମତେ ଠିକ ଲାଗୁନି।
କଣ କହିଲେ କି ତମକୁ?
ତାଙ୍କଠୁ ଗୋଟେ ବଡ଼ ହବୁ ତମେ ନିଜ ଦେଖ ଆମେ ତାଙ୍କଠୁ ଗୋଟେ ବଡ଼ ହବୁ ମାନେ କୋଉ ଭଳିଆ ମାନେ ଅସଭ୍ୟ ଭଳିଆ କଥାବାର୍ତ୍ତା ଆମ ସହିତ କରୁଛନ୍ତି ସତେ ଯେମିତି ସିଏ ଆମଠାରୁ ମାନେ ବଡ଼।
କଣ କହିଲେ ତମକୁ କି?
ଆରେ ସେଦିନ ସେମିତି ମୁଁ ମାନେ ବସିଥିଲି ଗୋଟେ ଦେଖିବା କଥା କି ଗୋଟେ ବଡ଼ ଭାଇ ଅଛନ୍ତି ସିଏ ଆଗ ବ୍ୟାଟିଂ ଯିବେ କି କଣ କରିବେ ଆମକୁ କହିଲେ ଏ ଜଗ ମାନେ ଏମିତି ଗୋଟେ ଚଳିବ ସେ ଜାଣିପାରୁନଥିବେ କାଳେ ଆମେ ତାଙ୍କଠୁ ବଡ଼ କି କଣ? ହେଲା ଧର ବି ଗୋଟେ ଛୋଟ ପିଲା ତାଙ୍କୁ ଯେମତି ଯେ ଜଗ ଧର ଜଗିବ ବୋଲିଙ୍ଗ ଆଟଲିଷ୍ଟ ଗୋଟେ ଓଭର କିମ୍ବା ବ୍ୟାଟିଂ ଗୋଟେ ଓଭର ସେମତି କିଛି ନାହିଁ ଜଗିବ ଏ ଯା ବସ ବ୍ୟାଟିଂ ବେଳେ ଯା ବସ ଏ ଯା ଯୋଗ ଡେଲି ରେଗୁଲାର ରୁଟିନ ଏମିତି ହେଇଗଲା ଏ ଯା ବସ ଏ ଯା ବସ ଏମିତି
ଖାଲି ଜଗେଇବାକୁ ଖାଲି ଖାଲି ଜଗ ବସ ଆ ବ୍ୟାଟିଂ ବୋଲିଂ କିଛି ନାହିଁ।
କିଛି ନାହିଁ।
ଓହୋ ତା କଣ ହେଲା ତା ପିଲା କାହିଁ ଆସୁନାହାନ୍ତି ତାହେଲେ?
କୋଉ ପିଲା କହିଲ?
ସେ ଅଲଗା ପିଲା ବି।
ସିଏ ବା ସେ ତାଙ୍କର ଏଇଭଳିଆ ବିହେଭିୟର ତାପରେ ତାଙ୍କର ଯେତିକି ସବୁ ସେ ପିଲା ଧରିକି ଆସୁ ଆମର ସେତିକି ପିଲା ବା ନାହାନ୍ତି। ହଁ ଆମର ଆମର ତାଙ୍କର ପାଖା ପାଖି ସତର ଅଠ ଅଠର ଜଣ ଖଣ୍ଡେ ଆସଛନ୍ତି ତାଙ୍କର ପୁଣି ଅଧା ସେଠି ବସୁଛନ୍ତି ହଁ ବା। ତାଙ୍କର ପୁଣି ନିଜ ପିଲା ତାଙ୍କର ଖେଳିବାକୁ ପାଉନାହାନ୍ତି ସିଏ ବସିବ ବସିକି ଯାଉଛ ଆମେ ଆଉ କଣ ତାଙ୍କ ସ ଲ ଖେଳିବ
ତାଙ୍କୁ ମନ ନା କରନ ତମ ପଡ଼ିଆ ଏଇଟା କି। କହିବ ନା ଟିକେ ଆଉ।
ଯୋଉ ଜୀବନ ଆମେ ସମସ୍ତେ ଯାଇଥିଲୁ ଆମେ ଯାଇ କହିଲୁ ସେଆ କି ଏଇଟା କଣ ତମ ପଡିଆ ଏଇଟା
ହ ତମର ଟିକେ ନେଟ ଟାକ ପାଉନି ଟିକେ ବସି ପଡେ ଗୋଟେ ଜାଗା ତମ ନେଟୱାର୍କ ପାଉନି ହଁ ଆଛା। ହଁ ତମେ ବୁଲୁଛ ବୋଧେ କୋଉଠି ଗୋଟେ। ଏ ତ ବୁଲ ବସି ପଡ ବସି ପଡ।
ହଁ ସେ କଣ ହେଇଛି କି ଆମର ସେ ଯୋଉ ଆମର ହଁ ବସ ପଇିଲୁ ଏବେ ମଜବୁତ ହେଇ ବସ ପଇିଲୁ ଏବେ କହିବୁ।
ଓହୋ ଆଉ କୁହ କଣ କହୁଛ କୁହ।
ସିଏ ଆମର ସେ ଯୋଉ ଜୀବନ ଫବନ ଆମେ ସବୁ ଦେଇ ଗଲୁ ତାଙ୍କୁ କହିଲୁ ସେଇ କଥା କହିଲୁ ଆଉ ଦେଖ ଆମର କଣ ହେଇଛି କି ଆମେ ଏଇଠି ଆଗରୁ ଖେଳୁଛୁ ଆମେ ଏଠାକାର ପୁରୁଣା ପିଲା ତ ଆମକୁ କିଛି କି ମାନେ ସୁବିଧା ମିଳୁନ ଚାନ୍ସ ମିଳୁ ତ ଆମେ ଏଇଠି ଖଳୁ ତମେ ତମ ଯୋଉଠି ଆଗରୁ ଖେଳିବ ସେଠିକି ପାଳଅ। ହେଲା ସିଏ ମାନେ ଆମ କଥାରେ ପୁରା ଭଡକି ଯାଇକି ସେଠି ଗୋଟେ ବିରାନା ବୋଲି ଗୋଟେ ଅଛି ବିରାନା ହଁ ସେ ତାଙ୍କ ଛାଡ଼ ହଁ କହିବି ସେ ପିିଲାନା ବାଲା ଅଛି ସିଏ ଦେଇଦବା ବାଣ୍ଟି ବାଣ୍ଟି ମୁଁ କହୁ ଥା ଯେତେ ସବୁ ନାହାନ୍ତି ସେ ପଡିଆରେ ସମସ୍ତଙ୍କୁ ଟିକେ ଟିକେ ବାଣ୍ଟି ବାଣ୍ଟିକି ଦେଇଦବା ଜଣେ ପାଇଲେ ମେ ଅନ୍ୟ ଜଣଙ୍କୁ କଷ୍ଟ ହବ। ନା ସମସ୍ତଙ୍କୁ ମିଶେଇକି ବାଣ୍ଟିକି ଦେଇଦେଲେ ସମସ୍ତେ ପାଇବେ।
ଅଁ ଭୋଗଟା କିନ୍ତୁ ଖାଇଲେ ଦେହ ପାଇଁ ଭଲ କିନ୍ତୁ।
ଆଉ ଠାକୁରଙ୍କ ପ୍ରସାଦ ହଁ ତ ଆମେ ତମେ ଏମିତି କହିଲୁ କି ଆଉ ତମେ ତ ତମ ପଡିଆ ପୁଅଙ୍କୁ ଏତେ ଯଦି ଅକଳିଆ ହଉଛି ତମେ ଯଦି ହ୍ୟାଲୋ ଶୁଭିଲା। ଶୁଭିଲା ହଁ ମୁଁ ତମ ସେ କହିଲି ତମକୁ ଯଦି ଏତେ ଅକଳିଆ ହଉଛି ତାହେଲେ ସେମାନେ କହୁଛନ୍ତି ତ ମୁଁ ଏତେ ଅଗଳେଇଉଛି ତମେ ତମ ପିଲା ଆମ ପିଲା ପକାଅ
ହଁ
ମୁଁ କହିଲି ତମ ପିଲା ଆମ ପିଲା କଣ ପକା ହବା
ପ ପକେଇଲନି ଭିଡ ଭାଇରା ଡାକିକି
ଆଉ ଗେଡ ଭାଇବା ପରମ ଛେରୁଆ
ତା ଏ
ତାକୁ କଣ ପିଲା ଡାକ ଆମେ ଆମ ପିଲା ଡାକ ପକେଇବା ଏମିତି କରିବା ସେମ କରିବା ନା ନାଇଁ ଆମେ ତାଙ୍କୁ ପାରିବନି ସେମାନେ ବହୁତ ଭଲ ଖେଳୁଛନ୍ତି ଆରେ ଭାଇ ପାରଆାନି କଣ ତୁ ଆଗ ପକ୍କା ତ ଆମକୁ ଚାନ୍ସ ମିଳିଲେ ସିନା ଆମେ ଖେଳିବୁ ତାଙ୍କୁ ସେ କହିଲି ନା ନାଇଁ ଦେଖ ହଁ ନା ସେମାନେ ଦେ କେମିତି ବ୍ୟାଟ୍ ବୁଲଉଛନ୍ତି କେମିତି ବୋଲିଂ କରୁଛନ୍ତି ମୋଡ଼ିକି ବଲ୍ ପକାଉଛନ୍ତି ଭାଇ ଆମକୁ ବି ସେଗୁଡ଼ା ଜଣା ଅଛି କେମିତି ବ୍ୟାଡ୍ ବୁଲାନ୍ତି କେମିତି କଣ କରନ୍ତି ଥରେ ତ ଡାକିକି ତ ଦେଖେ ଓହୋ ସେ ଛାଡ ହେଲା ମୁଁ ତମ ସେ ହଁ କହୁଛି ଘେଡ଼ାଇ ମୁଁ ସା ନା କହୁଛିଟାକ ଏମିତି ତାଙ୍କ ସହିତ ମ୍ୟାଚ ପକେଇବା ଡେଲି ଡେଲି ଖେଲିଆ
ଶୁନ ହଁ ଅ ହଁ
ଦେଖିଦେଇଚି
ତାହେଲେ କଣ ତମ ଗଟେ କଥା ଟା ଆସୁନି
ହଁ ତମର ବି ଆସୁନଥିଲା
ହାଲୋ
ହଁ ଏବେ ଆସିଲା
ହଁ ତମ କଥା କରୁଚତି ବୁ କନ୍ଦିରେ ଯାଇକି ବସିଛ ବୋଧେ
ଆଁ ରହିଥାଉ ଯୋଉ ଜାଗାରେ ନେଟୱାର୍କ ଯାଉଛି ମୁଁ ସେଇ ଜାଗାକୁ ଯାଉଛି ଏବେ ଆପଣଙ୍କୁ କଥାଟା କ୍ଲିୟର ଭଳିଆ ଶୁଭିବ।
ହଁ ଏବେ ଶୁଭା ଯାଉଛି ଏବେ ଶୁଭା ଯାଉଛି ସେଇଠି ବସି ପଡ଼ନ୍ତୁ ଆପଣ
ହଁ ମୁଁ କହୁଛି ଦେଖନ୍ତୁ ଦେଖନ୍ତୁ ଆମେ ଯୋଉ ଖେଲିବାକୁ କହିଲୁ ଗେଡ଼ ହୋଇ କହିଲୁ ଗେଡ଼ହ ତମେ ମ୍ୟାଚ୍ ପକାଅ ବୋଲି କହିଲୁ
ହଁ
ହଁ ତ ଗେଡ ଭାଇ କଣ କଲା ସିଏ ତାର ବାନେ ଯେତେ ସବୁ ମାନେ କ୍ଲବ୍ ପିଲା ବା ଚିହ୍ନା ପିଲା ସେ ସମସ୍ତଙ୍କୁ ଡାକି ଆଇଲା ତାମାନେ ଆମ ଲାଭ ଟା କଣ ହେଲା?
ସେ ତାଙ୍କ ବଲେ ୟାଙ୍କ ବଲେ ହେଇଗଲେ ତମେ ମଝିରେ ବସି ପଇଲ।
ସେଇ ବା ମାନେ ତା ଆମେ କଣ ଆମେ ଭାବୁଥିଲୁ ଗେଡ ଭାଇ ଯଦି ମ୍ୟାଚ ପକେଇବ ତାହେଲେ ଆମେ ଯେସବୁ ପାଉନୁ ଆମେ ସେଇ ସେଠି ଖେଳିଆ ସମସ୍ତେ ପାଇବା ସିଏ ଏକା ଦେଲେ ସିଏଇ ବାଇ ସିଏ କେତେଟା ପିଲା ଡାକିଦେଲା ମାନେ ଆମର ପୂର୍ବରୁ ଅବସ୍ଥା ଯାହା ଥିଲା ଏବେ ବି ଅବସ୍ଥା ସେଇଆ ହେଇଗଲା
ଆ ହା ଫସିଗଲ ତ ତମେ ତମେ କିଛି ମିଳିଲାନି
ସେଇତ କଥା ମୁଁ ତ ସେଇୟଆ କହିବାକୁ ସେତେବେଳେ ଚେଷ୍ଟା କରୁଛି ମାନେ ନା ମଙ୍ଗଳାରେ ଆମକୁ କିଛି ମିଳୁଛି ନା କିଛି ଆମେ କରିପାରୁଛୁ
ତାହେଲେ ତାହେଲେ ଆଉ ତମେ ଗୋଟେ ବ୍ୟାଟ ଦେଇଥିଲ ବା ତାଙ୍କୁ
କାହାକୁୁ
ପଡିଆରେ ଗୋଟେ ବ୍ୟାଟ
ବ୍ୟାଗ ଆକ୍ଚଆଲି ମୁଁ ଗୋଟେ ନେଇଥିଲି ଗୋ କିଣିଥିଲି ଗୋଟେ ବ୍ୟାଟ
ହଁ ଆଉ ଭାଇଙ୍କି ତମ କହିଲୁନି ଯେ ଭାଇ ବ୍ୟାଟ ପାଇ ମତେ ଖେଳ ନହେଲେ
ଆରେ ମୁଁ ସେୟା କହିଲି ଆରେ ବ୍ୟାଟ ଭାଙ୍ଗିଦେଲ ଖେଳଆ ନା ଆମେ ଗୋଟେ ନୂଆ ବ୍ୟାଟ ଆଣିବା ନୂଆ ଦ୍ୟଟ କହିକି ମତେ ବାଲିପାଟଣା ନେଇକି ଗଲେ। ହଁ ସେଠି ଗୋଟେ ବାଛି କି ଗୋଟେ ବ୍ୟାଟ ଏଟା ଆଣିଲୁ ଯେ ସିଏ ମାସେ ପନ୍ଦର ଦିନ ବି ଗଲାଣି ତାକୁ ବି ପିଟି ପିଟି ଭାଙ୍ଗିଦେଲେ। ସେ ବଣ୍ଟି ବୋଲି ଗୋଟେ ପିଲାଟା ଅଛି ଭାଇ ସେ କହନି ଏଡେ ମାନେ କଣ ତାକୁ କହିବି ପାଟିର ଶବ୍ଦ ନାହିଁ ସେ ଭାଇ ତାକୁ ବାଡେଇକି? ତାକୁ ପିଟି ଭାଙ୍ଗିଦେଲା।
ଭଲ ହଉନି ଭାଇ।
ପୁଣି ଥରେ ପଇସା କଲେକ୍ସନ ହେଲା ପୁଣି ଆଉ ଗୋଟେ ଦେଇ ବ୍ୟାଟ୍ ଆଇଲା ମାନେ ଏତେ ପଇସା କିଏ ଦବ କହିଲ।
ନାଇଁ ଏତେ ପଇସା ତ ନାହିଁ ସେମିତି ବି ଆମ ପାଖରେ।
ଆ ସେଇବା ମାନେ ପଇସା ପତ୍ର ତ ଖର୍ଚ୍ଚ ହଉଛି ଖାଲି ବ୍ୟାଟ ଗୁରା ଭାଙ୍ଗି ଦଉଛନ୍ତିି କେମିତି କହିଲ ତମେ ଦେଖିଲ।
ହୁଁ ମ ସେମାନେ ନିଜ ହାତରୁ ପଇସା ପାଉଛନ୍ତି ନା ତାଙ୍କୁ ଜଣା ପଡ଼ୁନି। ନିଜ ହାତରେ ଯେତେ ପଇସା ବାଜିବ ତାଙ୍କୁ ଠିକ ଜଣା ପଡିବ।
ହଁ।
ତାପରେ ଯୋଉ କଣ କହୁଥିଲି କହିଲ।
କହୁନାହାନ୍ତି?
ଚାଲ ନା କୁଆଡ଼େ ବୁଲିଆ କୁ ଯିଵା।
କୁଆଡେ କହୁନାହାନ୍ତି?
ଖଣ୍ଡଗିରି ପାହାଡ।
ହଁ ହଁ ଖଣ୍ଡଗିରି। ଖଣ୍ଡଗିରି ଯାଇ କଣ କରିବା ସେ ତକ ମାଙ୍କଡ଼ ଫାଙ୍କଡ ବୁଲୁଛନ୍ତି ମୁଁ ଥରେ ଛୋଟ ବେଳେ ଯାଇଥିଲି।
ହଁ।
ବୁଝିଲେ ଛୋଟ ବେଳେ ଯାଇଥିଲି ସେଠି ଆମର ବାଦାମ ଫାଦାମ ନେଇକି ଏମିତି ବୋଉ ମୁଁ ଆମେ ଯାଇଥିଲୁ। ସେ ମୋ ହାତରେ ମୋ ହାତରେ ଛାଡେଇକି ନେଇଗଲା। ମୁଁ ତାକୁ ଛଡେଇବାବେଳେ ମୋ କନମୁଣ୍ଡିଆ ଗୋଟେ ବଜେଇଦେଲା।
ଓ ହୋ।
ସେଇ ବା ମାନେ ଦେଇଛି ଗୋଟେ ଜାବୁଡା ଯେ ମାନେ ମୋର ଆଉ ଖଣ୍ଡଗିରି ଗଲା ବେଳକୁ ମୋର ସେ କଥାଟା ଭାରି ମନେ ପଡିେଯଏ।
ଆଉ ତମର କାନ ଫାନ ସବୁ ସିଝି ଯାଇଥିବ।
ଛାତ ଉପରେ ଅଛି ଗୋଟେ ଲୋକଟା ଏଠି ସଜନା ତୋଳୁଥିଲା ହେଲା ଗଳି ପାଇଲା। ଗଛରୁ।
ଆ ହା ତମେ ଗୋଟେ କହି-ହସିଆ କଥା ଏଇଥିରେ ହସିବା କଥା ଗଳି ପଇଲା ବୋଧେ କଣ ଜିନିଷ ଫିନିଷ।
ସଜନା ଫଜନା ବ୍ୟାଗ ଫ୍ୟାଗ ସବୁ ଗଳି ପଡିଛି।
ହଁ ଏମିତି ହୁଏ ଛୋଟ-ଛୋଟ ପାଚେରି ବୋଧେ।
ଅ-ନାଇଁ ସେଇଭଳିଆ ଆଉ।
ହଁ ଛୋଟିଆ ପଚେରି ଡେଇଁଲେ କିଛି ନାହିଁ।
ଆଉ ସେ ଦେଖି ଚାହିଁ ଚଢିବ ନା କଣ ଗଳିି
ସଜନା ଗଛ ଗୋଟେ ଗଛ ସେଥିରେ ଚଢି ଯାଉଛନ୍ତି ସିଏ? ହଁ ହଁ ସାଁବେଳିଆ କଣ ହେଲା ଭଳିଆ ହୁଅନ୍ତି। ସେ ଯୋଉ ଲିମ୍ ପୁରା ଅଗେ ମୁଁ କଣ କରେ ଜାଣିଛ? ତା-ମୁଁ କିରୋସିନି ପକେଇ ନିଆଁ ଲଗେଇଦିଏ ବା। ହେଁ ହେଁ। ହେଁ ହେଁ ନାଇଁ ପୁରା କି ମତେ ପୁରା ନା ନହେଲେ ସର ଫ ନେଇ ପକେଇଦିଏ ନି ହିଁ। ପୁରା ସର୍ଫ ପାଣି ପକେଇ ଦିଏ ସେ ଗୁ-ଗଳିଯିବେ ତାପରେ ତ ଆରମ୍ଭ ହେଲା ମୋ ହଉ ତାଙ୍କୁ ଗୋଟେ ଜାଗାକୁ ଆଣିଦେବି ଶୁଖେଇଦେବି କିରୋସିନି ପଇଲା ଆଉ ମତେ କହନ୍ତି ବହୁତ ଅତ୍ୟାଚାର କରୁଛ ଲୋକମାନେ କହନ୍ତି। ଏଇଟା ଗୋଟେ ଅତ୍ୟାଚାର କାମ?
ନା ମ। ଆକୁ ଅତ୍ୟାଚାର କହିଲେ ଆଉ ଅତ୍ୟାଚାର ଯିବ କୁଆଡେ?
ମତେ କିନ୍ତୁ ବଢିଆ ଲାଗେ। ସେ ଟକ୍ ଟକ୍ ଟକ୍ ଟକ୍ ଫୁଟିଅ ପୁରା। କିନ୍ତୁ ଗ ତମେ ସେ ଗୁରା ଫୁଙ୍କ?
ହଁ ବା।
ଆ ତାଙ୍କ ରୁମ ଫୁମ ଉଡିକି ଆଖି ପାଖିରେ ପଡେ। ଯୋଉ ଜଳା ହୁଏ। ଲୋକମାନେ ସେଇଟା ବୁଝନ୍ତିନି। କହୁଛନ୍ତି ତମେ ଗୋଟେ ଜୀବ ମାରୁଛ। ସେମାନେ ଆମ ର କ୍ଷତି ପହଞ୍ଚେ ତମେ ତାହଲେ ବୁଝିବ?
ହଁ ସେ କଥା ସେ କଥାଟା ବି ବୁଝୁନାହାନ୍ତି ନା। କ୍ଷତି ପହଁଚଉଛନ୍ତି। ସେ କଥା ବି ବୁଝୁନାହାନ୍ତି।
ତମେ ଯଉ ମାନେ ସେମାନେ ନିଜେ କୁକୁଡ଼ା ଫୁକୁଡା ମାରିକି ଖାଉଛନ୍ତି। ସଏ କହୁଛନ୍ତି କଣ କୁକୁଡାକୁ କଣ ଆମେ ମାରୁଛୁ? ଦୋକାନୀ ବାଲା ମାରିକି ଆମକୁ ଦଉଛି ନା ଆଉ। ଏଟା ଗୋଟେ କଥା ହେଲା? ତମେ କହିଲ? ହଁ ହଁ ମୁଁ ତ ସେଇଆ କହୁଚି। ନାଁ ନାଁ ସେ ମାରିଦଉଛି। ତାପରେ ଆମେ ଖାଉଛୁ। ଆମେ କଣ ନିଜ ହାତରୁ ମାରୁଛୁ? ମୁଁ ଗୋଟେ କଥା ଏଇଟା ଗୋଟେ କଥା?
ସେଇଟା ବି ବୁଝିବା କଥା ଗୋଟେ। ଏଇଟା ଭଲ କଥା ନୁହେଁ। ସେ ଲୋକଟା ପୁଣି ଚଢୁଛି ତାପରେ ଥରେ ପଡିଲା ତା ମନ ଶାନ୍ତି ହଉନି। ଆଉ ଥରେ ପଡିବାକୁ ଯାଉଛି। ଓ ହୋ। ଆଉ? ଆଉ ହଉ। ମୁଁ ଆମର ସମୟ ହେଇଗଲା। ଛାତ ଉପରେ ତ ଅଛି। ଘରକୁ ଯାଏ।
ଛାତ ଉପରେ ସନ୍ଧ୍ୟା ହେଲାଣି ଛାତ ଉପରେ କାଇଁ ଯାଉଛ? ତମେ ସିଆଡେ ଭୂତ ଭୂତ ବାହାରେନା କଣ ଶୁଣିବାକୁ ପାଇଛି।
ପବନ ଥିଲାନା। ସଞ୍ଜବେଳେ ଯାଉଛି ଟିକେ ଘରେ ଯାଉଛି ଟିକେ ସଞ୍ଜ ଦେବି।
ଆଉ ତମେ ସଞ୍ଜ ଦବ। ଆଉ ତମ ପତ୍ନୀ?
କଣ କହିଲ?
ପତ୍ନୀ?
ପତ୍ନୀ ଗାଁରେ।
ଆଉ ତମେ କୋଉଠି ଅଛ କି?
ମୁଁ ଛାତ ଉପରେ ଅଛି ଆମର ଏଇ ଭୁବନେସ୍ୱରରେ ଅଛି। ହଁ ସେଟା ରହୁଛି କାମ ଚାଲିଛି ଆମର ଏବେ। ସେ ଆମର ଟିକେ ଏଇ ଯୋଉ କଣ୍ଟ୍ରାକ୍ଟିଂ କାମ ଏଇ ରୋଡ ଫୋଡ଼ ସାଇଡରେ ଯୋଉ ରୋଡ ଫୋଡ଼ ସାଇଡରେ ଯୋଉ ଲଗା ହଉନି ଯଉ ବ୍ୟାରିକେଡ ସେଇଟା ଆମେ ନଗଉଛି ଆଉ।
ଅ ହଉ ମୁଁ ରଖୁଛି ତାହେଲେ।
ହଉ ଠିକ ଅଛି ହଉ ହଉ।